ଶୁଭ ସଖାଳ।
ଶୁଭ ସକାଳ।
କଣ କରୁଚନ୍ତି?
ହ ସ୍କୁଲରେ ଅଛି। ଆପଣ?
ଆପଣ ନ ମୁଁ ଘରେ ଆଉ। ଆପଣ ସ୍କୁଲରେ ଟିଚର ଅଛନ୍ତି?
ଆଜ୍ଞା।
କୋଉଠି ଅଛନ୍ତି?
ଆମ ଗାଁରେ ପ୍ରାଇଭେଟ୍ ସ୍କୁଲରେ।
ଓହୋ ଆପଣଙ୍କ ଘରଟା କୋଉଟି?
ଆମର ବଡ଼ମଆ ନରସିଂହ।
ଓହୋ ଆମ ଘର କେନ୍ଦ୍ରାପଡା। ଆଉ ବର୍ଷା ହଉଚି ସେପଟରେ?
ହଁ ଚାରିଦିନ ହେଲାତ ବର୍ଷା ପକଉଚି।
ହଁ ଆଜି ହଉଛି ଆଜି ହଉଛି ଏବେ?
ହଁ ହଉଛି ଏବେ।
ଆମଏଠି ବର୍ଷାମାନେ ସକାଳୁ ଲଗେଇକି ରଖିଛି ଆଉ।
ନାଇଆମ ସକାଳୁ ପକାଉଣଥିଲା ଏବେ ଜଷ୍ଟ ଟିକେ ହେଲା ପକାଉଚି।
ହଁ ହଁ ଆଉ କେତେବେଳେ ଗଲେ ସ୍କୁଲକୁ?
ଛାଡେଛଡ଼।
ଓୁଁ।। ଆଉ। ଆପଣ ରୋଷେଇ କରିକି ଯାଇଛନ୍ତି ନା ଆସିକି ରୋଷେଇ କରିବେ?
ନାଇଁଗଲାଠୁ ରୋଷେଇ କରିବି ବୋଉ ଅଛି ଘରେ ବୋଉ ରୋଷେଇ
ଅଁ ହଁ ବାହାଘର ହେଇନି ଆପଣଙ୍କର ନା?
ବାହାଘର ହେଇଛି ମୁଁ ଆମ ଘରେରହୁଛି ମୋ ହଜବେଣ୍ଡ ବାହାରେ ଅଛନ୍ତି ଆମ ଘରେ କେହି ନାହାନ୍ତି ତ।
ହଁ ହଁ ହଉ।
ଆମ ଘରେ ରହୁଚି ହଁ।
ଓହୋ ଆଉ ଆପଣଙ୍କ ଘରେ କିଏ କିଏ ରହଚନ୍ତି?
ଘରେ ବୋଉ ବାପା ମୁଁ ଆମ ପୁଅ
ଓହୋ ଆଉ ପୁଅ ଗୋଟେ ପୁଅ ଅଛନ୍ତି ନା ହ ପୁଅକୁ ଘରେ ଛାଡିକି ଯାଉଛନ୍ତି ଛୋଟ ପୁଅ ନା ବଡ ପୁଅ ହେଲାଣି
ପ୍ରାଇ ପାଞ୍ଚ ବର୍ଷ ହେଲାଣି ସେ ମୋ ସଙ୍ଗେ ସ୍କୁଲ ଆସିେ ଯେ ଆଜି ଆସି ନି ଆଉସୋଇ ନଥିଲା ଉଠି ହଁ ଛୋଟ ଛୁଆ ଉଠିଲାାନି ଆଜି ସେ ପ ସେ ସୋଇଥିଲା ପଳେଇ ଆସିଲି
ଅ ହଁ
ଆପଣ ମ୍ୟାରେଜ କଣ ପୁଅ ଝିଅ
ମୁଁ ଏଇ ଉଠିକି ବସିଛି ପିଲା ସ୍କୁଲ ଯିବ ବୋଲି ବର୍ଷା ତ ପ୍ରବଳ ବର୍ଷା ହଉଛି ଗାଁ ରେ। ଆଉ ସ୍କୁଲ ପିଲାକୁ ପଠେଇ ହବନି
କେତେ ବର୍ଷର?
ଆଠ ବର୍ଷର।
ଆଚ୍ଛା ପୁଅ ନା ଝିଅ?
ପୁଅ ପୁଅ ଆଉ ଖାଇକି ଯାଇଥିଲେ।
ନାଇଁ ଖାଇିକି ଆସିନି ଆଉ ଟିଫିନି ଆଣିଚି ଖାଇବି ଆଉ।
ହ ହଁ ଆଉ ଆଉ ରୋଷେଇ କରିବା କଣ ଜାଣିଛନ୍ତି ଆପଣ?
ରୋଷେଇ ତ ସବୁ ଆସିଛି।
ଆପଣଙ୍କ ବୋଉ ଅଛନ୍ତି କରିଦଉଥିବେ ଆଉ।
ହଁ।
ହଁ ଉଁ।
ହଉ ଲାସୀ ମା ସାଢ଼େ ଏଗାରଟା ବାରଟା ହଉଚି ନା ଯାଇକି ଆଉ ରୋଷେଇ କରିବା ସମ୍ଭବ ନୁହଁ
ଥକି ଯାଉଥିବେ ଯେବେ ଗଲାବେଳେ ଥକି ଯାଉଥିବେ
ବୋହୁତ ଅଛନ୍ତି କହିଦଉଚନ୍ତି ଆଉ
ହଁ।
ଅଁ ଖାଇବାକୁ କଣ ଭଲ ଲାଗେ ଆପଣ
ଆ ହଁ ମୋର ସେମିତି କିଛି ନାହିଁ ଯାହା ହେଲେ ବି ଆଉ ଚଳିବ ବାକି ମୁଁ ନନଭେଜ୍ ଖାଏନି ଭେଜ ଜାହା ହେଲେ
ଓହୋ ନନଭେଜ କିଛି କିଛି ବି ନନଭେଜ ଖାଆନ୍ତିନି
ନା।
ହଁ ହଉ ଖାଲି ଭେଜ
ହଁ ଆପଣଙ୍କର କଣ ପସନ୍ଦ।
ମତେ ଏଇ ମତେ ନନଭେଜ ଟିକେ ପସନ୍ଦ ବେସି।
ଆଛା।
ଚିକେନ ବିରିୟାନୀ ଫିରିୟାନୀ ଟିକେ ଏଇ ପସନ୍ଦ ଆଉ ଆମେ ଖାଉ ନ ଖାଉ ଛୁଆ ତ ଖାଇବେ ନା
ହଁ।
ଛୁଆ ସାଧା କେହି ଖାଇବେନି। ତାଙ୍କୁ ଦରକାର ସବୁବେଳେ ହଁ କଣ ହେଲା
କହିଲି ମୋ ପୁଅ ସେ ନନ୍ଭେଜ୍ ଖାଉନି ଛୋଟବେଳୁ ବି ଖାଉନି।
ଆପଣ ଖାଉନାହାନ୍ତି ବୋଲି ପୁଅ ବି ଖାଉନାହାନ୍ତି ନା କଣ।
ମୁଁ ତାକୁ ଦେଲି ତାକୁ ଦେଲି ଆଉ ମୁଁ ଘରେ ଖାଉଛନ୍ତି ନା ତାକୁ ଦେଲି କିନ୍ତୁ ତାର ମାନେ ସେ ତା ସେ ବାନ୍ତି ନ୍ତି କରିଦେଲା ଦି ତିନି ଥର ଦେହ ଖରାପ ହେଇଗଲା ଆଉ ଦେଲିନ ତାପରେ
ଓହୋ ତାଙ୍କ ଦେହରେ ଚାଲୁନି ବୋଧେ ଆଉ
ହଁ।
ହଁ। ଆଉ ସ୍କୁଲରେ ଆପଣ ପଢଉଚନ୍ତି ନା।
ଆଜ୍ଞା।
ପ୍ରଥମ ପ୍ରଥମରୁ ଆଉ ମାନେ ଦଶମ ପର୍ଯ୍ୟନ୍ତ ନା
ନାଇ ଆମର ଷଷ୍ଠ ଯାଏ ଅଛି।
ଷଷ୍ଠ ଯାଏ ଅଛି ଫେର ସପ୍ତମରୁ ଦଶମ ପର୍ଯ୍ୟନ୍ତ ଆଉ ଗୋଟେ ସ୍କୁଲ ଅଛି ବୋଧେ ନା।
ହଁ ସେଟା ପ୍ରା ପିଲା ଗଭର୍ଣ୍ଣମେଟ ସ୍କୁଲ ଯାଉଛନ୍ତି ଏଠ ଷଷ୍ଠ ପରେ ଗର୍ଣ୍ଣମେଣ୍ଟ ଯାଉଛନ୍ତି।
ହଁ ହଁ ହଁ ଆଉ ଗୋଟେ ସ୍କୁଲ ଥିବ ଆଉ ପାଖାପାଖି ଆଉ।
ହୁଁ
ଆଉ ଭାଇନା କୋଉଟି ରୋହୁଚନ୍ତି।
ରାଜସ୍ଥାନରେ।
ଓହୋ ଆସନ୍ତି ବାଜସ୍ଥାନରୁ ସେ କେବେ ଆସନ୍ତି ଘରକୁ।
ଛଅ ସାତ ମାସରେ ଥରେ ମୁଁ ରହେ ତାଙ୍କ ପାଖରେ ହିଁ ଥିଲି ଏଇ ପୁଅ ପଢିବ ବୋଲିିକି ପଳିଆସିଲି ଏବେ ବର୍ଷେ ହେଲା ଆସିଛି ଅଛି। ଘରେ କାହିଁ ବସିବେ ଖାଲିଟାରେ ବୋଲି
ହଁ ହଁ ହଁ ହଁ। ଏବେ ସ୍କୁଲ ତ ଛୁଟି ଥିଲା ନା। ଯୋଉ ଏବେ ଦେଢ ମାସେ ଦି ମାସେ ସ୍କୁଲ ଛୁଟି ଟା ରହିଗଲା।
ହଁ।
ହ ଘରେ ବସିବା ଟା କଣ କରିଦେ କିଛି ଆଉ ଘରେ ବସିଲେ କେତେ ଘରେ ବସିବ।
କିଛି କାମ ନାହିଁ ଘରେ ବସିକି କଣ କରିଆ
ହଁ ହଁ।
ଅବ ଆପଣ ଆପଣ ହଜବେଣ୍ଡ କ ଣ କରନ୍ତି?
ମୋର ଆମର ଏ ଭୁବନେଶ୍ଵରେ ଦୋକାନ ଅଛି ପାର୍ଟ ଦୋକାନ।
ସେଇଠି ରୁହନ୍ତି ସିଏ ଆଉ।
ହୁଁ।
ଆସନ୍ତି, ଶନିବାର ଦିନ ଆସନ୍ତି ରବିବାର ଦିନ ରହିକି ସୋମବାର ଦିନ ସକାଳୁ ପଳାନ୍ତି।
ସେ ଏତେ ବାଟରେ ରହୁଛନ୍ତି ଆ ଏ ବର୍ଷ କେ ଥରେ ଆସଛନ୍ତି ନହେଲେ ଘରେ ଛୁଟି ମିଳିଲେ ଆସୁଛନ୍ତି ଆଉ।
ହଁ ହଁ ଆପଣଙ୍କର ଦୂରରେ ରହୁଛନ୍ତି ନା।
ହଁ।
ହଁ। ଆଉ ଆପଣ ଥିଲେ ସେଠି ପୁଅ କୁ ନେଇକି ରାଜସ୍ଥାନ ରେ ଥିଲେ ନା।
ମ୍ୟାରେଜ୍ ପରେନି ହିଁ ସେଠିକି ପଳେଇଥିଲି ପୁଅ ସେଠି ହେଲା ସବୁ ସେଠି, ପଢେଇ ବି ଥାନ୍ତି ସେଠି ଯେ ମୁଁ କହିଲି ସବୁଆଲେ ତ ଫିଉ ଚର୍ ବି ଏଠି ନାହିଁ ନା।
ହଁ ହଁ ଓ ହଉ। ହଁ ମୋ ପୁଅକୁ ଏଠି ପଢେଇବି ଠିକ ସବୁବେଳେ କଣ ସେଠି ପଢେଇ ପାରିବେ। ଆଉ ସେଠି ରହିକି ପଢେଇଲେ ମାନେ ଆଉ ଆସିପାରିବେନି।
ଏ ଆଉ ହେଇଠି ପଢା ଟା ଷ୍ଟାର୍ଟ ହେଇଗଲା ମାନେ ସେ ସେଇ ଭାସା ଶିଖିଗଲା ସେ ଆଉ ଏଇଟା କଷ୍ଟ ହେଇଯିବ ଓଡିଆ ଆମର କିଲା ବେଳକୁ ସେଥି ପାଇଁ ମୁଁ କହିଲି ନାଇ ନାଇ ଗାଧୋଉଚି।
ହଁ। ଆପଣ ସ୍କୁଲ କୁ ଯାଉଛନ୍ତି କେମିତି ସ୍କୁଲ ଗାଡିରେ ନା ଆପଣ
ମୁଁ ଚାଲିକି ସ୍କୁଟି ଅଛି ବଟ୍ ମୁଁ ଚାଲିକି ପଳିଆସୁଚି ଗୋଟେ କିଲୋମିଟର ହବ ତ।
ହଁ ହଁ ହଁ।
ଛୁ ଆମ ସା ସେଠୁ ସେପଟୁ ଆସୁଛନ୍ତି ତିନି ଚାରିଜଣ ଗୁରୁମା।
ହଁ ହଁ ଆଉ ସାଙ୍ଗ ହେଇକି ସାଙ୍ଗ ହେଇକି ପଳେଇ ଯାଉଥିବେ ଗପି ଗପି ଆଉ।
ହଁ।
ହଁ। ଆଉ ଆଜି ଶନିବାର ସକାଳେ ନା ଏମିତି ସ୍କୁଲ ଟା ଦଶଟା ବେଳେ ବି ରହେ?
ନାଇଁ ସବୁବେଳେ ସକାଳେ ହିଁ ରହୁଛି। ସକାଳୁ ଏଗାଟା ନାଇ ସକାଳୁ ସାଢ଼େ ଛଅଟାରୁ ସାଢ଼େ ଏଗାରଟା ଆଉ। ଏଗାଟା ସାଢ଼େଏଗାଟା ଆଉ।
ହଁ ହଁ ଆଉ ଆପଣ ଶାଶୁ ଘରେ କିଏ କିଏ ରହନ୍ତି?
ମୋ ଶାଶୁଘରେ କେହି ନାହାନ୍ତି।
ଶାଶୁଘରେ କେହି ନାନ୍ତି ଶାଶୁ ଶଶୁର ନାହାନ୍ତି।
ନାଇଁ ଖାଲି ନଣନ୍ଦ ମାନେ ସେ ବାହା ହେଇଯାଇଛନ୍ତି।
ଓ ହୋ। ଆଉ ଆପଣଙ୍କର ସ୍ଵାମୀଙ୍କର ଅ ମାନେ ଗୋଟେ ଟିଏ ପୁଅ ଆପଣଙ୍କ ସ୍ୱା।
ସେ ଗୋଟେକ।
ହଁ ଭଲ ଆଉ, ସୁୁଖୀ ପରିବାର।
ହଁ।
ହଁ।
କଣ ସେମାନେ ଥିଲେ ଭଲହେଇଥାନ୍ତା ନାହାନ୍ତି ତ କଣ କରିବି।
ହଁ ସେମାନେ କେବେଠାରୁ ଗଲେଣି ଆପଣଙ୍କ ବାହାଘର ପୂର୍ବରୁ ନା ବାହାଘର ପରେ?
ଅ ଛଅ ବର୍ଷ ପୂର୍ବ ରୁ।
ବାହାଘର ଛଅ ବର୍ଷ ପୂର୍ବରୁ
ହୁଁ।
ମାନେ ଭାଇଙ୍କୁ ତାଙ୍କର ଭଉଣୀ ବାହାଘର କଲେ ବୋଧେ ନା?
ହଁ।
ଓ ହ ତାପରେ ଆପଣ ଆସି ଆପଣଙ୍କ ଘରେ ରହିଲେ ସେଠି ତ କେହି ନାହାନ୍ତି ନା?
ସିଏ ବାହାଘର ପରେ ପନ୍ଦର ଦିନ ପରେ ମୁଁ ପଳେଇଲି ତାଙ୍କ ସାଙ୍ଗରେ
ହଁ ହଁ ହଁ।
ବାହାଘର ହେଇକି ତାପରେ ପୁଅ ଏଇଟି ଏବେ ବଡ ହେଲା ପରେ ଯାଇକି ଆସିଲି ଆଉ।
ହଁ ହଁ ହଁ।
ମଝିରେ ମଝିରେ ଆସୁ।
ହଁ ଆସିକି ଆପଣ ବାପାଙ୍କ ଘରେ ରହିଲେ ଆଉ।
ହଁ
ହୁଁ ସେଠି ଫେରେ ଏକୁଟିଆ କେମିତି ରହିବେ ପୁଅଙ୍କୁ ନେଇକି ଛୋଟ ପୁଅ। ରହିବେ ପୁଣି ଶା ହଁ ଶାଶୁ ଶଶୁର ଥିଲେ ଅଲଗା କଥା।
ହଁ।
ଶାଶୁ ଶଶୁର ନାହାଁନ୍ତି ଆଉ ରହିବେ ସେଠି କାହିଁକି? ହଁ।
ଫାମିଲରେ କିଏ କିଏ ଅଛନ୍ତି?
ଆମ ଘରେ ପୁଅ ମୁଁ ଅଛି ମୋର ପୁଅ। ଆଉ ଶାଶୁ ଅଛନ୍ତି ଶ୍ୱଶୁର ନାହାନ୍ତି। ସେ ତିନି ଜଣ ଆଉ। ଆପଣଙ୍କର ଯେମିତି ମୋର ସେମିତି ଆପଣଙ୍କର ବୋଉ ମୋର ଶାଶୁ ଆଉ ହ ହ ବର୍ଷା ହଉଛି ବହୁତ ବର୍ଷା ଏଠି ହଉଛି।
ହଁ।
ପ୍ରବଳ ବର୍ଷା ଘ
ଖାଲି ଝିପି ଝିପି ହେଇକି ପକଉଚି। ଜୋରେ ପକେଇବ ଆଉ।
ରେ ପକଉଚି।
କାଲି କିନ୍ତୁ, ପକଉଥିଲା ଜୋରେ ଦିନଯାକ।
ହଁ, ହଁ,। କାଲି ହଉ କାଲି ହଉଥିଲା। ଆମ ଏଠି, କାଲି ଏତେ ହଉନଥିଲା ହଉଥିଲା ଛାଡି ଛାଡି ଯାଉଥିଲା। ଏଠି ଆଜି ପୁରା ସକାଳୁ, ଲଗେଇକି ରଖିଚି।
ହଁ। ଲଘୁ ଚାପ ଅଛି ତ।
ହଁ, ହଁ।
ର
ଆମ, ଘର ପାଖରେ ବି ସ୍କୁଲ ଅଛି, ୟୁପି ସ୍କୁଲ ମୁଁ ଏ ଏଠି ବସି କଥା ହଉଛି। ସ୍କୁଲରେ, ସବୁ ପିଲା ପଢୁଛନ୍ତି ଦେଖା ଯାଉଛି। ଖାଲି ଓଦା ହଉଚନ୍ତି। ପିଲା ଆସିକି ବାହାର ଓଦା ବି ହେଇଯାଉଚନ୍ତି। ଖେଳୁଚନ୍ତି ଆଉ।
ହଁ। ଆଜି ସଁ ଆଜି ସଟର ଡେରେ କିଛି ପଢା ନାଇଁ ପିଲାମାନେ ସେଠି ଡ୍ରଇଂ କରୁଛନ୍ତି।
ହଁ, ହଁ। ହଁ, ହଁ।
ବ
ହଁ ହଁ। ଆଉ,
ରୋଷେଇ କଣ କରିବେ।
ରୋଷେଇ ହେଇନି ଚା ଖାଲି କରିକି ରଖିଛି ବୋଉ ସେ ଶୋଇଛନ୍ତି ରାତିରେ ତାଙ୍କୁ ନିଦ ହେଇନି। ଉଠିଲୁ ଚା ବିସ୍କୁିଟ ଖାଇବେ। ଆଉ ଦଶଟା ଖଣ୍ଡ ବେଳେ ଉପମା ହଉ ରୁଟି ହଉ କି ମ୍ୟାଆ ଗୀ ହଉ କରିଦେବି ଖାଇବେ ଆଉ ମୋ ପୁଅ ଆଉ ମୋ ଶାଶୁ ବୋଉ ଆଉ। ଆଉ ବର୍ଷା ହଉଛି କଣ ସେ ଆଉ ଖାଇବା କଥା ଆଉ। ହଁ ଆପ ଆପଣଙ୍କର ବୋଉ ଅଛନ୍ତି କରିଦଉଛନ୍ତି ଖାଉଛନ୍ତି ଆଉ।
ଯାଇଁ ଯିବେ ଖାଇବେ ଆଉ।
ହଁ।
ଆଉ ସକାଳୁ ଟିଫିନ କଣ ମାନେ ବନେଇକି ନେଇକି ଆସୁଛନ୍ତି। ନା ମାନେ କିଛି ରହୁଛି ଘରେ ନେଇକି ଆସୁଛନ୍ତି।
ଉପମା କରିଦେଇଥିଲି ମୁଁ କଲି ପୁଅ ଉଠିଲେ ତାକୁ ଦେଇଦବୁ ମୁଁ ନେଇଯାଉଛି ମୁଁ ସକାଳୁ ଉପମା କରିଦେଇକି ତାପାଇଁ ଥୋଇ ଦେଇକି କି ଧରିିକି ପଳେଇ ଆସିଛି ଆଉ।
ହଁ ହଁ ହଁ।
ଆଜି ବର୍ଷା ଯୋଗୁଁ ରୁ ସେ ଉଠିଲାନି ଜମା ମୁଁ କହିଲି ନ ଉଠୁଚି ଯଦି ଶୋଇଥାଉ।
ହଁ ବର୍ଷା ଛୋଟ ପିଲାକୁ ବି ନେଇକି ଯିବେ ଏ ବର୍ଷାରେ ବା ଥଣ୍ଡାରେ ପିଲାଙ୍କ ଦେହ ବି ଖରାପ ହବ ଛୋଟ ପିଲା ନା ପାଞ୍ଚ ବର୍ଷର ପିଲା।
ହୁଁ।
ମୁଁ ଟିକେ କଣ ଘରେ ରହିଲେ କାହା କଥା ଶୁଣୁନି ସେଥିପାଇଁ ମୁଁ ତାକୁ ଧରିକି ପଳେଇ ଆସେ।
ହଁ ହଁ ଆଉ ରଖନ୍ତୁ ପରେ କଥା ହବା ହଁ ହଁ ରଖ ନ୍ତୁ କଥା ହେଇକି ଭଲ ଲାଗିଲା ବାଏ।